ଆବୁ କେଦି।
ଭଲ ଅଛି ଭଲ ତମେ ଭଲ ଅଛ?
ହଁ ଆମେ ତ ବଢିଆ ଅଛୁ ଆମେ ପୁରା ସୁସ୍ଥ ଅଛୁ।
ଓହୋ। ଆଉ ଆମର ତ କଣ ଏମିତି ସବୁ ଦେଶରେ ଚାଲିଛି କଣ ଆଜି ନିୁଉଜ ପଡୁଥିଲି ଆମ ଦେଶର ଇକୋନୋମୀ କଣ କୋଡିଏ ପରସେଣ୍ଟ କମିଗଲାଣି? ସବୁ ତ ଆମର ଟପ୍ ଡାକ୍ତର ଇଞ୍ଜିନିୟର ସାଡେ ଗଲେ, ଆଉ ଆମ ଦେଶର ଅବସ୍ଥା
ତମେ ଏନା କଲ୍ କରୁଛ ମୁଁ କିନ୍ତୁ ତମ ସଙ୍ଗ କଥାଟା ଶୁଣିବାକୁ ପାଇଲି ମୁଁ ଗୋଟେ।
କଣ?
ତମର କଣ ଦାନ୍ତର କଣ ଅପରେସନ ହେଇଥିଲା କି ମାନେ କଣ ଦାନ୍ତର ସାଇ
ଓ ହଁ ଆକଚ୍ୟୁଲି ମୋ ଦାନ୍ତ ଖାଇ ଯାଇଥିଲା ତ ଡକ୍ତରଙ୍କ ପାଖକୁ ଯାଇଥିଲି ସିଏ ମୋର ଅପରେସନ କରିଦେଇଛନ୍ତି ଠିକ୍ ହେଇଯାଇଛି ଏବେ ତ ଠିକ୍ ଅଛି ଦାନ୍ତ।
ଓହୋ ସେଇ ଯୁଗୁରୁ ଭଏସ ଟା ମାନେ ଏ ମତି ଗଣ ଗଣିଆ ଶୁଭୁଛି ନା ମୁଁ କହିଲ କଣ ଏମିତି ଶୁଭାଯାଉଛି, ଆଚ୍ଛା ଆଚ୍ଛା। ହଁ ଟିକେ ମାନେ ଯୋଉ ମାନେ ମାନେ ଶୁଖିଲା ଜିନିଷ ଯୋଉ ଟିକେ ଖିଆ ପିଆ ସବୁ ଇଏ କରିବ ଆଉ।
ଓ ହଁ ହଁ ହଁ।
ହଉ। ଆଉ ଧିଅ ପା ର ଯତ୍ନ ନଉଥିବ ଆଉ ଦାନ୍ତ ଏମିତି ହେଲା ମିଠା ଜିନିଷ ବୋଧ ଅଧିକ ଖାଉଛନ୍ତି ବୋଧେ
ହଁ ମୁଁ ଟିକେ ଚିନି ପ୍ରିୟ ଲୋକ ମୁଁ ଅଧିକ ଚିନି ଜାତୀୟ ଖାଇବା ଟିକେ ଖାଏ। ସେଇଥିପାଇଁ ଏଇ ଅବସ୍ଥା ଆଜିକି ହେଲା ଆଉ।
ଓହୋ। ତମର କାଲି ସେ ଉଁ। ହଁ ହଁ ମୁଁ ସବୁବେଳେ ପାଇଁ ମୁ ସୁସ୍ଥ ଥାଏ ମୁଁ ଦିହ ଫିଅ ର ଯତ୍ନ ନିଏ ଡେଲି ସକାଳେ ମର୍ଣିଂ ୱାକ ପାଇଁ ଯାଏ ସବୁ ସବୁ ଦୌଡା ଦଉଟା ସବୁ ମୋର ଏମିତି କି ଆମ ଅ ଆମ ଆମର ଗୋଟେ ଦୋକାନ ଅଛି ନା ଫୁଲ ଦୋକାନ ତ ସେଠିକି ସିଧା ଏଠିକି ଗୋଟେ ଜିମ୍ ର ଟ୍ରେନର ଜଣେ ଆସନ୍ତି। ହଁ ତ ତାଙ୍କ ନାଁ ହଉଛି ଚନ୍ଦ୍ରହନୁ ଦେଖିଥିବ ତ ତାଙ୍କ ଫିଟନେସ୍ କୋଉ ଭଳିଆ ସିକ୍ସ ପ୍ୟାକବାହାରିକି-
କିଛି ଭାରି ଫିଟ୍ ଲୋକ ଆମର ଦୌଡ଼ା ଧାପଡ଼ କରନ୍ତି।
ହୁଁ ତ ସିଏ ଆସିଥିଲେ ଆମର ମତେ କହନ୍ତି ଆଉ ତମେ ଆସ ଆମ ଜିମ୍ କୁ ହେଲା ଜିମ୍ କୁ ଆସ ତମର ବଡି ଫଡି ବାହାର କରିଦବା ଏମତି ମୁଁ କହିଲି ଜିମ୍ ଯାଇକି ଯଦି ବଡି ମୁଁ ବାହା କରିବାର ଥାନ୍ତା ମୁଁ କେବେଠାରୁ ଯାଆନ୍ତି ଆମର ଦେଶୀ ଉପାୟରେ ଆମେ ଆମର ମାନେ କେମିତି ବଡି କଣ ବାହାର କରିବା ସେଇଟା ଦେଖିବା କଥା ଅଛି।
ହୁଁ।
ମୁଁ ତ ସେୟା କହିଲି ନାଇଁ ମୁଁ କଣ ଖରାପ କହିଲି?
ନା ନା ଠିକ କଥା କହିଛନ୍ତି ଆପଣ।
ହଁ ଜିମ୍ ଫିମ୍ ଯାଇକି ଏଇନା ପଇସା ଖର୍ଚ୍ଚ କରିବା ଏତେ ଜିନିଷ ଇଏ ହବ ସିଏ ହବ। ମୁଁ କହୁଛି ଆମର ଇଥରୁ ହେଲା ଦେଖିଲେ ଯାଇକି ଗୋଟେ ସୁବିଧା ମୁଁ ସେଇଆ କହିଲି ମୁଁ ସିଏ ବି କହୁଛନ୍ତି ସିଏ ବି ମୋ କଥାରେ ରାଜି ହଉଛନ୍ତି କିନ୍ତୁ ଭିତରୁ ଯେହେତୁ ତାଙ୍କର ବ୍ୟବସାୟ ଟା ଅଛି ନା ତ ସେଇଥିରୁ ସିଏ ମନେକ କରି ଦଉଛନ୍ତି। କହନ୍ତି ଆସ ଆଉ ଏମିତି ତ ଜିମ ଅଛି ଯାହା ପଇସା ଦେବ ଅଛଁ ହ ଯାହା ପଇସା ମାନେ କଣ ଯାହାହେଲେ ସମୟ ଯାହା ଦେଉଛନ୍ତି ମୁଁ ସେଇା ଦେବି ନା ମୁଁ ଏ ଇ କମ୍
ନା ସମତ ସମାନ ଦିହା ହବ ନା।
ହଁ ସେ ଡାକିବା ପାଇଁ ଗୋଟେ ସେମତି ଗୋଟେ
ସିଏ ଗୋଟେ ସେମିତି ହ ତୁମର ଯେମିତି ଆଗ୍ରହ ହବ ତମେ ଟିକେ ଦେଖିବ ଆସିବ ବୁଲିକି ଯିବ ସେଥିପାଇଁ ସେ କହୁଥିବ ନହେଲେ ବିଜନେସ୍ ଷ୍ଟାର୍ଟ ଟିକେ କୁହନ୍ତି କଣ କୁହ?
ହଁ। ସେଇଆ ଆଉ ଡାକୁଥିଲେ ମୁଁ କହିଲି ନାଇଁ ମୁଁ ଯିବିନି ଦିହ ଫିଅ ସବୁ ଭଲ ଅଛି ଆଉ କଣ ଯିବି
ନାଇଁ ଦେହ ଫିଅ ତ ସେମିତି ବାହାରୁ ଲାଗିିବ ବ ଭିତରୁ କେମିତି କଣ ଜଣା ପଡିବ କି?
ଭିତରୁ କଣ ମୁଁ ଡେଲି ସ ସକାଳେ ଦଉଡୁଛି କଲରା ଜୁସ୍ ପିଉଛି ପୁଣି ଆଉ ମୋ ଦିଅ ଆଉ କଣ ହବ?
ଉଁ ହୁଁ କଲରା ଜୁସ୍ ପିଉଛ ନା ଭଲ।
ସେଏ ବା ଏଇ ଆମର ଭାସ୍କରେଶ୍ଵର ପାର୍କ ସିଧାରେ ସେ ଜଣେ ଡକ୍ଟର ବସନ୍ତି। ସିଏ ମତେ କହିଲେ କି ଆଉ ତମର ପେଟ ଫେଟ ବାହାରିଲାଣି ସେ କଲରାଜୁସ୍ ଟିକେ ଆଉ ଡେଲି ସକାଳେ ଯାହା ହେଲେ ବି ଚାରି କିଲୋମିଟର ଖଣ୍ଡେ ହେଲେ ବି ଧୀରେ ଧୀରେ ଦୌଡ କିନ୍ତୁ ଦୌଡ। ମୁଁ ଦୌଡୁଛି।
ତମେ ତ କଣ ଆଜି ମତେ କହୁଥିଲଥିଲେ ସକାଳେ ମୁଁ ସକାଳେ ନଅଟା ବାଜିଲେ ଉଠେଇନି ଆଜି ଲାଇନ କଟିଯାଇଛି ବୋଲି ବାଉଳିଆ ଉଠିଯାଇଛି ତମେ ପରେ ଚାରି କିଲୋମିଟର କେମିତି
ସିଏ କହ କି ଦେହର ହିତ ପାଇଁ ଆମେ କିଛି ବି କରୁ। ଏବେ ଯେହେତୁ ଟିକେ ଖରା ଦିନ ଆସିଲାଣି ତ ଟିକେ ନାକୁ ଅଳସୁଆ ହେଇଯାଉଛି କିନ୍ତୁ ଆମେ ଯାହା ହେଲେ ବି ଦୌଡିବାକୁ ଯାଉ। ସକାଳେ ଯେତେବେଳେ ବି ନିଦ ଭାଙ୍ଗିବ ମୁଁ ଦୌଡିବାକୁା ଯାଏ ଦୌଡିବି ମାନେ ସେ କଳରା ଜଷ୍ଟ୍ କୋଡିଏ ଟଙ୍କାରେ ଯେହେଲେ ଗୋଟେ ପିବି ତାପରେ ଆସିବି।
ଆପଣ ତ ଆମର ବାବୁ ଲୋକ ହେଲେଣି ଆଉ ଠିକ ଅଛି ଆଉ।
ଓ ହଉ ଆଉ କଣ ଆମର ସେ ମହାନ୍ତି ବାବୁଙ୍କ କଥା କଣ ହେଲା କଣ ଆଉ କିଛି ସୁ
ମହାନ୍ତି ବାବୁଆ କଣ ଗୋଟେ କେକ୍ ଦୋକାନରେ କାମ କରୁଥିଲେ ପଇସା ପତ୍ର ପାଇଲେଣି କି ନାଇଁ କେଜାଣି
ନା କେକ୍ ଦୋକାନ ମତେ ତ କହିଲେ ମୁଁ ସୋଲାର ରେ କାମ କରୁଛି ବୋଲି।
ଓହୋ ସିଏ ତ ଏବେ ଧୀରେ ଧୀରେ ଉନ୍ନତି କଲେଣି ତାଙ୍କ ଜୀବନ ରେ ଭଲ ଭଲ ଚାକିରି ପାଉଛନ୍ତି ଭଲ କଥା। ଆଜ୍ଞା ତାଙ୍କର ଟାଣୁଆ ଅଛି।
ହୁଁ ହୁଁ ଓହୋ
ଆଉ ମୋ ଖବର କଣ ଆଜ୍ଞା ସେମିତି ଅଛି ଭଲରେ ମନ୍ଦରେ ଏମିତି ଅଛି ଆଉ କଣ।
ଓହୋ ମୁଁ କହିଲି କଣ ମେଷ ବାବୁଙ୍କର ଜବ୍ ଲାଗିଯାଇଛି କଣ କିଛି ମିଠା ପିଠା ଦେଲେନି କିଛି ଦେଲେନି।
ନା ଜବ କଣ ସେଇ ଗୋଟେ କଣ୍ଟ୍ରାକ୍ଚୁଆଲ କାମ ଆସିଥିଲା ମୋର। ତ ସେଇ କଣ୍ଟ୍ରାକ୍ଚୁଲ କାମ ହଁ ମୁଁ ଆ ଚୁଆଲି ଆମର ଏବେ କଣ୍ଟ୍ରାକ୍ଟର ଡିଗ୍ରୀଟା କରିଛି। ତ ସେ କଣ୍ଟ୍ରାକ୍ଚୁଆଲ କାମଟା ଆସିଛି ମୁଁ ସେଇ କାମ କୁ ଚ କରୁଛି ଏବେ।
ଆଛା ଆଉ ଆପଣଙ୍କର କଣ ବାହାରକୁ ଯିବାର ଥିଲା କଣ ହାଇଦ୍ରାବାଦରେ କଣ ହେଲା ସେ
ହଁ ମୁଁ ସେଇ ହାଇଦ୍ରାବାଦରେ ମୋର ଗୋଟେ ସାଙ୍ଗ ରହୁଛି।
ହୁଁ
ହାଇଦ୍ରାବାଦ ହାଇଦ୍ରାବାଦ ର ଗୋଟେ ମୋ ସାଙ୍ଗ ରହୁଛି ସ ମତେ କହି ଥିଲା ଆସିବାକୁ ସେଇଠି ଗୋଟେ ଡିଗ୍ରୀ ଟା କଂପ୍ଲିଟ୍ କରିବାକୁ ତ ମୁଁ ଭାବୁଚି ବୁଚି ସେଇଠି ଯାଇକି ମୁଁ ମୋର ପାଠ ସାଟ ସାରିବି। ତାପରେ ସେଟି ଗୋଟେ ଚାକିରି ଟେ ଧରିକି ଓଡିଶା ଆସିବି।
ହୁଁ ହୁଁ
ଏଇଟା ଭଲ ରହିବ ମୋ ପାଇଁ ଦେଖାଯାଉ କଣ ହଉଛି।
ହାଇଦ୍ରାବାଦରେ ଭଲ ରୂପା ଲକେଟ୍ ମିଳେ ତ ମୋ ପାଇଁ ମୁଁ ତୁମକୁ
ହାଇଦ୍ରାବାଦ ରେ ତ ହେଇ ସବୁ ଜିନିଷ ଭଲ ମିଳେ ହାଇଦ୍ରାବାଦ ରେ ହାଇଦ୍ରାବାଦ ରେ ତ ଭାଇ ବିରିୟାନୀ ବି ଭଲ ମିଳେ ଖାଇବ ଯଦି କହିବ ମୁଁ ତମ ପାଇଁ ଆଣିବି।
କାହିଁ କହୁଛରେ ଭାଇ ବିରିୟାନୀ କଥା ଶୁଣିଲା ବେଳକୁ ଖାଲି ଭୋକ କରିୁଛି। ଭୋକ କରୁଛି ବିରିୟାନୀ କଥା ଶୁଣିଲା ବେଳକୁ।
ମୁଁ କହିଲି ହାଇଦ୍ରାବାଦ ରେ ଭଲ କଣ ରୂପା ଜିନିଷ ମିଳେ ବୋଲି ମୁଁ ଶୁଣିଚି ଆମ କଟକ ଠାରୁ ବି ବଢିଆ ରୂପା ଜିନିଷ
ହୁଁ ହୁଁ
ତ ମୁଁ ଭାବିଲି ହାଇଦ୍ରାବାଦ ଯଦି ଯାଉଛ ସେଠି ଯାଇକି ମୋ ପାଇଁ ଗୋଟେ ରୂପାର ହନୁମାନ ଲକେଟ ଗୋଟେ ଆଣିବ କାରଣ ମୁଁ ବେଶୀ ଡରୁଛି ନା ଭୂତ ପେତଙ୍କୁ। ତ ଟିକେ ଗୋଟେ ଭଲ ରୂପା ଲୋକେ ଟ ଆଣିଲେ ମୁଁ ଆପଣଙ୍କୁ ପଇସା ଗୋଟେ ପଠେଇଦବି ପଇସା ପତର କିଛି ଆସୁବି
ନାଇଁ ନାଇଁ ମୁଁ ବୁଝିପାରୁଛି ହଁ ହଁ ମୁଁ ବୁଝିପାରୁଛି ଆପଣଙ୍କୁ କ ଥାଟା ଆପଣ ମୋତେ ପଠାଇଦେବେ ମୁଁ ଆପଣଙ୍କୁ ପଠାଇଦେବି ଆ ଆପଣ ପାଇଁ କିଣି ଆଣିବି ଯେବେ ଆ ମୁଁ ଭୁବନେଶ୍ୱର୍ ଆସିବି ମୁଁ ଆପଣଙ୍କୁ ଦେଇଦେବି
ଓହୋ ଏବେ କୋଉଠି ଅଛନ୍ତି?
ମୁଁ ମୁଁ ଏବେ ରହୁଛି ଆମର ଭୁବନେଶ୍ଵର ଆମର ହାଇଦ୍ରାବାଦ ର କୁଟୁଲି ସାହି ଗୋଟେ ଅଛି।
ଆଉ ଓହୋ ଓ ସେଠି ମାନେ ତା ଲୋକଙ୍କ ଭାଷା ବୁଝିପାରୁଛନ୍ତି ଆପଣ?
ହଁ ସେଠି ସବୁ ଏବେ ତେଲୁଗୁ କହୁଛନ୍ତି ମୁଁ ଧୀରେ ଧୀରେ ଶିଖୁଛି ସେଗୁଡାକ ଲାଙ୍ଗୁଏଜ।
ଓହୋ ଅ ଆପଣ ବେଶୀ ଦିନ ମୁଁ ପ୍ରାୟ ଦେଖୁଚି ଆପଣ ହାଇଦ୍ରାବାଦ ବି ପ୍ରାୟ ଯାଉଚନ୍ତି ଆଇପିଏଲ ରେ ବୋଧେ ହାଇଦ୍ରାବାଦକୁ ସ ପଟ୍ କରନ୍ତି ବଧେ ଆପଣ?
ନା ନା ହାଇଦ୍ରାବାଦ୍ ଆକ୍ଚୁଆଲି ମୋର ଫେଭରେଟ୍ ଟିମ୍ ନୁହଁ ମୋ ଫେଭରେଟ୍ ଟିମ୍ ହେଉଛି ମୁମ୍ବାଇ ଇଣ୍ଡିଆ। ସିଏ ଭଲ ଖେଳେ ଆଜ୍ଞା। ପାଞ୍ଚଟା କପ୍ କଣ ଭାଇ ସେଥିରେ ପ୍ଲେୟାର ଅଛନ୍ତି ଲିଗେସି ଆ ଭାଇ ବୁମ୍ରା ଅଛି ହାର୍ଦ୍ଦିକ ଅଛି ତିଲକ୍ ଅଛି ସୂରୟା ଅଛି ରୋହିତ ଶର୍ମା ଗଡ୍ ଲେଜେଣ୍ଡ୍ ଅଛି। ଦ ବେଷ୍ଟ୍ କ୍ୟାପଟେନ୍ ୱିନିଙ୍ଗ୍ ଦ ବେଷ୍ଟ୍ କ୍ୟାପଟେନ୍ ଆଉ କନ୍ ଦରକାର୍ କୁହ।
ଓହୋ ଏତେମି କଥା ତାହେଲେ ନା।
ଆଜ୍ଞା।
ହଉ ସେ କଥା ଛାଡ଼ନ୍ତୁ ହାଇଦ୍ରାବାଦ ରେ ଅଛନ୍ତି ମୋ ପାଇଁ ଲକ୍ଷେ ଟଙ୍କା ଦିଅନ୍ତୁ ମୁଁ ଆପଣଙ୍କୁ ପଇସା ପଠେଇଦେବି। ଆପଣ ସେଠେ ହାଇଦ୍ରାବାଦ୍ ରେ ବର୍ଷା ହଉଚି?
ନା ହାଇଦ୍ରାବାଦରେ ଆକ୍ଚୁଆଲି କଣ କହିଲ ଭୁବନେଶ୍ଵର ରୁ ଟିକେ ଭଲ ପାଗ ରହୁଚି। ମାନେ ଟିକେ ଛାଇଳିଆ ଛାଇ ଛାଇ ପାଗ ଖରା ବି ଏତେ ଟାଣ କାଟୁନି। ତ ପାଗ ଟା ଟିକେ ଭଲ ରହୁଚି ତାପରେ ଏପଟେ ଏପଟେ ଏତେ ପଲ୍ୟୁସନ୍ ନାହିଁ କି ଟ୍ରାଫିକ୍ ନାହିଁ। ତ ଟିକେ ଟ୍ରାନ୍ସପୋର୍ଟେସନ୍ ଟା ମତେ ଇଜି ହେଇଯାଉଚି ଯିବା ଆସିବା ଟା।
ଆଛା ଆଛା ଆଉ ଆପଣ କଣ ଖାଇଥିଲେ କଣ ଆଜି?
ଆଜି ଆକ୍ଚୁଆଲି ଟିକେ ପରଟା ସହ ଅଣ୍ଡା ଆମ୍ ଲେଟ୍ ଖାଇଥିଲି।
ଓ ଏଇଟା ବଢିଆ କମ୍ବିନେସନ ଲାଗିଲା। ପରଟା ସହିତ ଅଣ୍ଡା ଆମ୍ ଲେଟ୍ ତା କିନ୍ତୁ ମୋର ପୂର୍ବ ଯିଏ ସାଙ୍ଗ ଥିଲେ ସିଏ ମତେ କହୁଥିଲେ ମୁଁ ରୁଟି ସହିତ ଆମ୍ବ ଖାଇଲି ଏ ରୁଟି ସହିତ ଆମ୍ବ କିଏ ଖାଏ ତମେ ନିଜେ ଗୋଟେ ଦେଖ ରୁଟି ସହିତ ଆମ୍ବ
ହୁଁ।
ମୁଁ ଶୁଣିଲା ବଳକୁ କେମିତି ନାଗୁଚି କିନ୍ତୁ ସେ କହୁଚନ୍ତି ମୁଁ ରୁଟି ସହିତ ଆମ୍ବ ଖାଏ ମୋର ମନରୁ ଯାଉନି ସେ କଥା।
ହୁଁ।
ଆଉ। କଣ ସେ ହାଇଦ୍ରାବାଦ ତ ଅଛନ୍ତି ଡେଲି ଡେଲି ତ ସନ୍ଧ୍ୟାବେେଳେ ବିରିୟାନୀ ମାଡ଼ ହଉଥିବ ଆଉ।
ନାଇଁ ହାଇଦ୍ରାବାଦ ଟା ଆକ୍ଚୁଆଲି ତା କୁଇଜିନ୍ ହାଇଦ୍ରାବାଦ୍ ଟା ଆକ୍ଚୁଆଲି ତା କୁଇଜିନ୍ ପାଇଁ ଫେମସ୍।
ଆଚ୍ଛା କୁଇଜିନ୍ ମାନେ?
କୁଇଜିନ୍ ମାନେ ତା କଲ୍ଚର୍ ତା ଖାଇବା ପିଇବା ତା ତ ଡ୍ରେସିଂ ସେନ୍ସ୍
ଆଚ୍ଛା ଆଚ୍ଛା ଆପଣଙ୍କର ସେପଟେ ଗରମ ଜୋର୍ ହଉଚି ବୋଧେ?
ହଁ ଗରମ୍ ଖରାଦିନ ଆସିଲାଣି ଆଉ ଗରମ୍ ହଉଚି ଟିକେ। ହଲ୍ ରେ ଏସିି ବେସିି ଲାଗିଚି ଟିକେ ତ ଚଳିଲା ପରିକା ବଞ୍ଚିଯିବା କଥା ଆଉ।
ଓହୋ ଆ ଆପଣଙ୍କ ସେଠି କଣ ଗୋଟେ ବଡ ସୋରୁମ୍ ଗୋଟେ ନୂଆ ତିଆରି ହେଇଚି ନା କଣ ପା?
ହଁ ଗୋଟେ ମର୍ସିଡିଜ୍ ର ସୋରୁମ୍ ଖୋଲିଚି। ଭାବୁଚି ଗୋଟେ ନୂଆ ଗାଡିଟେ କିଣିବି ଦେଖାଯାଉ ପଇସା ପ
କୋଉ ଗାଡି କୋଉ ଗାଡି ଆପଣ କିଣିବାକୁ ଚାହୁଁଛନ୍ତି?
ଭାବୁଚି ଗୋଟେ ବି ଏମ୍ ଡବ୍ଲ୍ୟୁ ଗାଡି କିଣିବି।
ଓ ବଢିଆ କାର୍ କିଣନ୍ତୁ।
ହଁ କିଣିଲେ ପ୍ରଥମ ଆଗ ଆପଣଙ୍କୁ ବସେଇବି ଆଉ।
ହଉ ହଉ ମୋର ସୌଭାଗ୍ୟ।
ହୁଁ।
ଆଉ ଆପଣଙ୍କ କଣ ଏମିତି ସବୁ କହୁଚନ୍ତି ଦେହ ପିହ ଭଲ ନାହିଁ ଯତ୍ନ ନିଅନ୍ତୁ ଟିକେ ଦିହର। କଣ ଏମିତି ହଉଚନ୍ତି ମୁଁ ଜାଣିପାରୁନି।
ଆଜ୍ଞା ଆଜିି କାଲିକା ଏ ଯୋଉ ସିଜନ୍ ଚେଞ୍ଜ୍ ହଉଚି ତ ଦେହଟା ଜଲ୍ଦି ଖରାପ ହେଇ ଯାଉଚି ସେଥି ପାଇଁ ମତେ ଟିକେ ସଂଯୋଗ ସ ଆଲର୍ଟ ରହିବାକୁ ପଡୁଚି।
ଓ ମାନେ ପରିବେଶ ସହିତ ଟିକେ ଖାପ ଖୁଆଇ ଚଳିବାକୁ ଟ୍ରାଏ କରନ୍ତୁ।
ଆଜ୍ଞା।
ହୁଁ ଆଉ ମହାନ୍ତି ଆବୁ ଆଉ ଫୋନ୍ ଫାନ୍‌ କିଛି କରନ୍ତି ଆପଣଙ୍କ କତିକି?
ନାଇଁ ନାଇଁ ମହାନ୍ତି ବାବୁଙ୍କ ସହ ମୁଁ ଆଉ ଏତେ କଥାବାର୍ତ୍ତା ହେଇନାହିଁ।
ଆଚ୍ଛା କା ଆମକୁ ଦି ତ ଆଉ କଣ କଲ୍ ଲଗୋଉନାହାନ୍ତି। ତାଙ୍କର କଣ ବା ଚାକିରି ହେଇଯାଇଛି ସୋଲାର ବିଭାଗରେ ତ ସେଇ ସକାଶେ ଆଉ
ସିଏ ତ ତାଙ୍କର ଭଲ କମ୍ପାନୀରେ ଗୋଟେ ଚାକିରୀ ପାଇଛନ୍ତି ତାଙ୍କର କଣ ଅଛି।
ଓ ଭାଇ ସେ କହନି କହନି ସେ ଚାକିରୀ ପାଇଛନ୍ତି ବୋଲି ଆମର ଦିଟା ବେରୋଜଗାରୀ ଯୁବକ ତାଙ୍କଠାରୁ ଖାଲି ପଇସା ମାଗୁଚନ୍ତି।
କଣ ଏଇ ଯୋଉ ଆମର ଦୀପକୁ ଦିପ୍ତି।
ହଁ ସେମାନେ
ସେମାନେ ଆକ୍ଚ୍ବଲି ବହୁତ ବଡ଼ ଚୋର ସେମାନେ ଆକ୍ଚ୍ବଲି ଅନ୍ୟ ପଇସା ଖାଇବା ରେ ବସିଛନ୍ତି।
ଛାଡ ତାଙ୍କ କଥା କହିଲେ ମାନେ ଆମର ସମୟ ଖାଲି ନଷ୍ଟ ହବ ନହେଲେ ଆଉ କିଛି ନାଇଁ।
ହଁ ଫାଲତୁ ଲୋକଙ୍କ କଥା କହି ସମୟ ନଷ୍ଟ କରିବାଟା ହୋଉଚି ମୂର୍ଖାମି।
ହୁଁ ହୁଁ ହୋଉ ସମୟ ଯେହେତୁ ଗଡି ଆସିଲାଣି ଆମେ ରହୁଛୁ ଆଉ।
ରଖନ୍ତୁ।